ହ୍ୟାଲୋ ଆଜ୍ଞା ଆଜ୍ଞା ବନ୍ଧୁ ନମସ୍କାର। ନମସ୍କାର। କଣ କରୁଚନ୍ତି ବନ୍ଧୁ? କଣ କରୁଚନ୍ତି? କି ଖେଳ ଖେଳୁଛନ୍ତି କି?
କ୍ୟାରମ୍ ଟିକେ ଖେଳଛୁ ଆଉ।
ଆପଣଙ୍କ କ୍ୟାରମ ଭଲ ହୁଏ?
ହଁ ବନ୍ଧୁ ସେମିତି ଆଉ।
ଓହୋ! ଧିଅ କେମିତି ଅଛି ବନ୍ଧୁ?
ଦେହ ଭଲ ଅଛି, ତୋମର କେମିତି ଅଛି ବନ୍ଧୁ?
ଆଁ, ମୋର ବି ବହୁତ ଭଲ ଅଛି, ଆପଣଙ୍କ ଘରେ ଭ-ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି।
ଆନ୍ଧୁ
ପ୍ରଭୁଙ୍କ ଦୟାରୁ ସମସ୍ତେ ଭଲ ଅଛନ୍ତି, ଆପଣଙ୍କର ସମସ୍ତେ ଭଲ ଅଛନ୍ତି ତ?
ଆଜ୍ଞା ଆମର ସମସ୍ତେ ଭଲ ଅଛନ୍ତି, ବହୁତ ଭଲ ଅଛନ୍ତି, ଆ
ଆଉ କଣ ଖବର କୁହନ୍ତୁ ବନ୍ଧୁ?
ଅଁ, ବହୁତ ଭଲ, ଆପଣଙ୍କ ଆପଣ କେ କ୍ରିକେଟ୍ ଖେଳ କିଛି ଖେଳୁନାହାନ୍ତି କି?
ହଁ ବନ୍ଧୁ ମୁଁ ସେମିତି ଖେଳେ।
ଆଜ୍ଞା ବହୁତ ଭଲ ମୁଁ ଥରେ ଆପଣଙ୍କ ଗାଁକୁ ଯାଇଥିଲି। ଆପଣ ରଜରେ କୁଆଯାଇଥିଲେ କି ବୁଲିବାକୁ?
ହଁ ବନ୍ଧୁ ମୁଁ ରଜରେ ଯାଇଥିଲି ହୁଁ ହୁଁ ହୁଁ ଘଲ ଟୁ ଅଳ୍ପ ବଟା ଦୂରଖୁ ଆଉ ସେଠାରେ ସିନେମା ହଲ ରେ ଫିଲ୍ମ ଦେଖିଥିଲି ଏବଂ ତାପରେ ଘରକୁ ଆସିଥିଲି ପୁଣି ତା ପରଦିନ ଯାଇ ପୁଣି ତା ପରଦିନ ଯାଇଥିଲି ଉ ବୁଲିବାକୁ। ଆଉ ସେଠାରେ ବହୁତ ମଜା ଅନୁଭବ ନେଲି ତାପରେ ବନ୍ଧୁ ଏ ବର୍ଷ ତମ ସିଆଡେ ଧାନ କେମିତି କଣ ହେଇଛି ଫସଲ?
ଆ ବହୁତ ମାନେ ଫସଲ ବହୁତ ଭଲ ହେଇଛି। ମୁଁ ଚାଷ ତ ହେଇଛି ବାପା ଚାଷ କରୁଛନ୍ତି। ଆଉ ସେ ଘରେ ଅଛନ୍ତି ଚାଷ ହେଇଛି ବାପା ଘରରେ ପାଣି ଫାଣି ଏବେ ଚାଷ ହବ। କାଦୁଅ ଚାଷ ହେଇନି ଆଉ ଟେ କାଦୁଅ ଚାଷ ହେଲେ ମର ଯୋଉ ଫସଲ ଭଲ ମୋ ବାପା କହୁଛନ୍ତି ସେ ଭଲ ହେଇଛି ଫସଲ ଆପଣ ଫସଲ ହଉନି କି ଆପଣ ଚାଷ କରୁନାହାନ୍ତି କି?
ଆଛା ବର୍ଷା ବର୍ଷା ତ ଏବେ ହେଇନି ବର୍ଷା ଟିକେ ଭଲସେ ହେଲେ ବିଲରେ ପାଣି ଜମିବ ପାଣି ଜମିଲେ କାଦୁଅ ଚାଷ ହବ। କାଦୁଅ ଚାଷ ହେଲେ ତଳି ରୁଆ ହବ ତଳି ରୁଆ ହେଲେ ଗଛଟି ଆସ୍ତେ ଆସ୍ତେ ବଢିବ ବଢିବା ସଙ୍ଗେ ସଙ୍ଗେ ଗଛଟି ଯେତେବେଳେ ଧାନ ଫସଲ ପାଚିବ ଧାନ ତାପରେ ଧାନ କ ଖଟା ଆଉ ତାପରେ ଅମଳ ହେଇକି ଘରକୁ ଆସିବ।
ଆଜ୍ଞା। ଆପଣଙ୍କର ମାନେ ନାଥରକ ଧାନ ଯୋଉ ହେଇଥିଲା ଆପଣଙ୍କର ଯୋଉ ଫସଲ ଆପଣ କେମିତି କଣ ହେଇଥିଲା ଫସଲ? ଆପଣ ଆରଥରକ ଭଲ ହେଇଥିଲା ନା ଖରାପ ହେଇଥିଲା?
ଫସଲ ଫସଲ ଭଲ ହେଇଥିଲା। ତ ସରକାର କହିଥିଲେ ଧାନ କୁଇଣ୍ଟାଲ ନେବେ ବୋଲି ଏକତିରିଶ। ତାପରେ ଧାନ ତ ଚାରିଆଡେ ଭଲ ହେଇଛି ସରକାର ଆଉ ନେଇ ଦେଇ ପାରିଲେନି ଏକତିରିଶହ। ସେଥିପାଇଁ ଟିକେ ମନ ଦୁଃଖ ଅଛି ନହେଲେ ଫସଲ ଭଲ ହୋଇଛି।
ଆଜ୍ଞା। ଆପଣଙ୍କର ଏ ଫସଲ ଆଧଥରକ ବହୁତ ଭଲ ହେଇଥିଲା ଏଥରକ ବି ବହୁତ ଭଲ ହବା ଦରକାର। ବାପା ବି କରଛନ୍ତି ବାପା କୁ ସାହାଯ୍ୟ କରୁଛି। ବହୁତ ଭଲ ହେଇଛି ଆମର ଖାଲି ପାଣି ଏଠି ନଈ ବଡି ହେଇଯାଏ ବୋଲି ଫସଲ। ତେବେ ଆମର ଟିକେ ଖରାପ ହୁଏ ଆମ ରୋଡ ଘରରେ ଟିକେ ଅଛି ଖରାପ ହେଇକି।
ରେ ନଈ ବଡ଼ି ହେଲେ ଟିକେ ଭୟଭୀତ ଲାଗେ। କାରଣ ନଈ ବଡିରେ ଆମ ଫସଲ ସବୁ ଉଜୁଡି ଯାଏ। ଏବଂ ଚାଷୀମାନେ ବହୁତ କାନ୍ଦିଥାନ୍ତି ଯଉ ତାଙ୍କର ଏତେ ଦିନ ପରିଶ୍ରମରେ ନଈ ବଡି ହେଲେ
ଆଜ୍ଞା।
ତାଙ୍କ ଫସଲ ନଷ୍ଟ ହେଇଯାଏ ସେଥିପାଇଁ ଟିକେ ଡର ଲାଗେ।
ଆଜ୍ଞା।
ଆଚ୍ଛା ଆପଣଙ୍କର ସିଆଢେ ନଈ ବଡି ହୁଏ କି?
ଆମର ନଇବଡ଼ି ଆମ ବିଲ କି ବହୁତ ମାନେ ନଷ୍ଟ ହେଇଛି ଆଥରକ ଆମେ ଆମ ମାନେ ରୁଇ ମାନେ ବୁଣା ହେଇଥିବା ଧାନ ବୁଣିଥିବୁ ମାନେ ତଳି ପକେଇଥିବୁ ସେଇ ଧାନ। ଫେଣି ଆଣିକି ରହିବୁ ତା ବାପା ସେଠି ତାଙ୍କୁ ରୋଇଲେ ବହୁତ କଷ୍ଟ ହେବ ଆମେ ରୋଇବାକୁ ନିଜେ ମିନିମମ୍ ଗୋଟେ କି ମାନେ ଅଳ୍ପ ବିଲ ନୁଁ ବହୁତ ବିଲ ଆମର ନଷ୍ଟ ହୋଇଇଯାଏ ଫେଣି ଆସିକ ଆମେ ପଛରେ ରୋଇବୁ। ନଷ୍ଟ ହେଇଥିଲା ଏଥର କିନ୍ତୁ ଧ ଧାନ ବହୁତ ଭଲ ହେଇଥିଲା।
ଆଚ୍ଛା ଆଉ ତମର ସେଆଡ଼େ ଆଉ କି କି ଫସଲ ହେଲେ ତମକୁ ଡର ଲାଗେ ଯେମିତି ନଈ ବଢ଼ି। ସେମିତି ଆଉ କଣ ହେଲେ ତମ ଫସଲ ପ୍ରତି ଡର ଲାଗେ?
ଆମର ଏତେ ଆଉ କିଛି ଫସଲ ହିଁ ହୁଏନା। ଆମ ଖାଲି ଏଠି ଧାନ ହିଁ ଚାଷ ହୁଏ ଆଉ କିଛି ତ କରନ୍ତନି। ଆଉ ତ କିଛି ଲଗେଇଲା ଆଜ୍ଞା?
ବିରି ଚାଷ ହୁଏନି?
ଆ ବିରି ହଁ ହଁ ବିରି ବାପା ଲଗାନ୍ତି ବିରି ଲଗାନ୍ତି। ଆମେ ଯେତେବେଳେ ଆରଥରକ ଆରଥରକ ନୁହଁ ତାର ମାନେ ତିରସ୍ତା ଅବଶ୍ୟ ଆମର ନଈ ବଢି ହେଇଥିଲା ଆମ ଧାନ ଲଗେଇ ନଥିଲୁ ଆ ସବୁ ବିଲରେ ବିରି ଲଗେଇ ଦେଇଥିଲୁ। ବିରି କିନ୍ତୁ ଏତେ ଭଲ ହେଇନଥିଲା ବିିଲି ଟିକେ ବହୁତ ମାନେ ଖରାପ ହେଇଥିଲା ଆମର ବିରି।
ଆଚ୍ଛା ଆଉ କଣ ଉଁ ଖ ଆଉ କଣ ତମର ଲାଗେ? ପରି ତମର ଆଉ ଚାଷ କଣ ହୁଏ ଖାଲି ବିରି ଧାନ ଆଉ କିଛି ହୁଏନି?
ଜ୍ଞା ନା ଆମର ଆଉ କିଛି ଲଗାନ୍ତିନି।
ଆମର ତ ଆଡେ ହୁଏ କୋଳଥ ବିରି ହରଡ଼ ଆଁ ଗହମ ମାଣ୍ଡିଆ ଇତ୍ୟାଦି ସବୁ ଆମର ଆଡେ ଫସଲ ହୁଏ ଏବଂ ଚାଷ ହୁଏ। ଆମେ ଏଇ ଚାଷ ରୁ ଆମର ଜୀବିକା ନିର୍ବାହ କରିଥାଉ।
ଆଜ୍ଞା କଣ ଆଇଟମ୍? ଆପଣ ଯୋଉ ଚାଷ ଯୋଉ କହୁଚନ୍ତି ଆପଣଙ୍କ ବହୁତ କଷ୍ଟ ହଉଥିବ ପାଣି ଫାଣି ବର୍ଷା ଯେତେବେଳେ ମାନେ ପାଣି ଫଣି ଠିକ ହୁଏ?
ହଁ ବେଳେ ବେଳେ ବର୍ଷା ନହେଲେ ଜମି ଗୁରା ଆମର ଫସଲ ସବୁ ମରୁଡ଼ି ପଡିଯାଏ।
ଆଜ୍ଞା।
କେତେ କେତେଥର ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଇଚୁ। ତା ପରବର୍ତ୍ତୀ ଆମର ବର୍ଷା ଦୁଇ ବର୍ଷ ଲାଗିକି ରୁହେ ଆମର ଲଘୁଚାପ ହଉ ନଇ ବଢି ହେଲେ ଆମ ପରିବା ପନିପରିବା ସବୁ ଉଜୁଡିଯାଏ। ସବୁ ନଈରେ ଧୋଇ ଦେଇଥାଏ ସରକାରଙ୍କ ପ୍ରତି ଆମେ ବହୁତ ସାହାଯ୍ୟ ସହାୟତା ମାଗିଥାଉ।
ଆଜ୍ଞା ଆପଣ ଯୋଉ ଆଜ୍ଞା। ଆପଣ ଯୋଉ ଏଥର ଯୋଉ ଫସଲ ଏଇ କଣ ଏଥର ବିରି ତ ଲାଗି ନିଯାଏଁ ନା ବିରି ଆପଣ ପକେଇଲେଣି ଆପଣଙ୍କ ଚାଷ
ଧାନ ଧାନ ରୁଆ ଆ ପୋତା ଟାଇମ୍ ରେ ବୁଣା ଟାଇମ୍ ରେ ବିରି ଲାଗ ବ ଏବେ ତ ଧାନ ରୁଆ ହିଁ ହେଇନି ବର୍ଷା ତ ଦେଖୁଚ
ଆଜ୍ଞା ଆଜ୍ଞା। ଆପଣ ଯୋଉ ହେଉଚି ଯୋଉ ଆପଣ ବିରି ର ବିରା ହୁଏ ସେଠି ଆପଣ ଚାଷ ଯୋଉ ହୁଏ ବିରି ଛୋ ହିର ଯୋଉ ଦିଆ ହୁଏ ଯୋଉ ହିର ଉପରେ ଆପଣ ବିରି ପକାନ୍ତି ସେଇଟା ଲିପା ଯାଏ ନା?
ଅ ଲିପା ହେବା
ଲିପା ହେକି ବିରି ପଡିବ ତା ପାପା କୁହନ୍ତି ଲିପା ହେକି ବିରି ପଡେ ମାନେ ହେରି ନହ ଆରି ଲୋକ ଆଉ ଚଢିବେନି ଦିଆ ହୁଏ କଣ୍ଟାକଣ୍ଟା ଏହିଭଳି ଥୋଇ ଦିଅନ୍ତି ଚଢିବେନି ଚଢିଲେ କାଳେ ନଷ୍ଟ ହେଇଯିବ। ଆଜ୍ଞା ତମ ସେଠି ଯୋଉ ବିରି ହେଛି ଧାନ ଚାଷ ମାନେ ହେ ବଡ ତ ଆମର କିଛି ନଷ୍ଟ ହୋଇଯାଉ ହୁଏ ନା? ଓ ହୋ।
ହଁ କହିଲି ତ ବନ୍ଧୁ ନଈ ବୁଡି ହେଲେ ଟିକେ ଡର ଲାଗେ। ଏବଂ ଗ୍ରୀଷ୍ମ ପ୍ରଭାବରେ ଗ୍ରୀଷ୍ମ ପ୍ର
ହ ମାନେ ପଶୁ ପକ୍ଷୀ କିଛି ନଷ୍ଟ ଯୋଉ କିଛି
ହଁ ଆମର ଆଡେ ଆମର ଆଡେ ପାରା ତାପରେ ଘୁ
ହ ତମ ସାଡେ ମୁଁ ଶୁଣିଥିଲି ତମ ସାଡେ ବାରହା ମାନେ କଣ କରେଣ୍ଟ ଦେଇକି ତାକୁ ମାରିଦିଆ ଯାଉଛି ବହୁତ ମାନେ ସେତିକ ଅଛି ତମ ଫସଲକୁୁ ସେଠି ମାନେ ଯେତେ
ନାଇଁ ବନ୍ଧୁ ସେମିତି କିଛି ନୁହେଁ ବାରହା ବାରା ବାରା ମାନେ ଆମର ଆଡେ ଆସି ଯେତେବେଳେ ଆମ ଧାନର ଫସଲ କଟା ଟାଇମରେ ଯେତେବେଳେ ଆସନ୍ତି ଆମ ଫ ଫସଲରେ ପଶି ଫସଲକୁ ସବୁ ଘାଣ୍ଟେଇ ଦିଅନ୍ତି ଯାହା ଫଳରେ କି ଆମ ଫସଲ ସବୁ ନଷ୍ଟ ହୋଇଯାଏ ସେଥିପାଇଁ ଆମେ ବାରାକୁ ଜଗିବା ପାଇଁ ରାତିରେ ସେଠାରେ ଶୋଇଥାଉ ଏବଂ ବାର ଆସିବା ସମୟରେ ଆମେ ତାକୁ ତା ଗୋଡେଇକି ଆମ ଫସଲରୁ ଆମେ ତାକୁ ବାହାର କରିଦଉ ବହୁତ ଦୂରକୁ ନେଇଯାଉ।
ଆଜ୍ଞା।
ଆପଣ ଭୁଲ ଶୁଣିଛନ୍ତି ବନ୍ଧୁ।
ଆଜ୍ଞା। ଆ ସେ ଯୋଉଁ ମୁଁ ତାହେଲେ ଭୁଲ ମାନେ ଆମ ଏକରେ ଗପୁଥିଲେ ତ ମାନେ କଥା ହଉଥିଲେ। ବଡ଼ ଭାଇମାନେ ହେବେ କଥା ହେଉଥିଲେ ସେ ଫସଲ ଏକରେ ଏକା ନଷ୍ଟ ହେଇଯାଉଛି ଫସଲ ଏକ ଜମିକି ମାନେ ଯୋଉ କରନ୍ତିନି। ଏବେ ଚାଷ କରନ୍ତିନି ତାଙ୍କ ଜମି କି ଦେଇଥିବେ କରିବାକୁ ଅଲଗାଙ୍କ ଜମି ଫସଲ କରିବାକୁ। ସେ ବି ଆମ ଏକରେ କରୁଛନ୍ତି ଏକରେ କରିବାନି ନଷ୍ଟ କରିଦଉଛନ୍ତି ତ ସେ ବ ମୁଁ ବଚ ମୁ ସେ କ ବି ନଷ୍ଟ ବ ମୁ ମୁଁ ପଚାରୁ
ଆଛା ବନ୍ଧୁ ତାହଲେ ଆପଣ ଠିକ ଶୁଣିଛନ୍ତି ମାନେ ସମ୍ପୂର୍ଣ୍ଣ ଭାବେ ସଠିକ୍ କଥା ଆପଣ ଜାଣିନାହାନ୍ତି? ତ ଆପଣଙ୍କ ଆପଣ ଆପଣଙ୍କର ଯୋଉ କହିଲେ ଯୋଉ ବଡ ଭାଇ ସେମାନେ କହୁଥିଲେ ସେ ସଠିକ କଥା ଜାଣିନାହାନ୍ତି।
ଆଜ୍ଞା।
ଅଳ୍ପ ବହୁତ ଜାଣିଛନ୍ତି ସମ୍ପୂର୍ଣ୍ଣ କଥା ଜାଣିନାହାନ୍ତି। ତା ଦେହରେ କିଛି ମିଛ ବି କହିଛନ୍ତି।
ଆଜ୍ଞା ମୁଁ ମୁଁ ତ ଜାଣିନା ସାଢ ମୁଁ ଯାଉନି ମୁଁ କେମିତି ଜାଣିବି ଆପଣ ମାନେ ଏପଟେ ମୋ ଭାଇ ଭଉଣୀ ସବୁ କହୁ ଆଛା ଆଛା ସମ
ନ ନାଇଁ ବନ୍ଧୁ ମୁଁ ନାଇଁ ବନ୍ଧୁ ମୁଁ ତ ମୁଁ ଖରାପ ହେବୁନି କିଛି।
ଆ ଆଜ୍ଞା ଆମ ଏକରେ ଗଣ ସବୁ ତ ଭଲ ଅଛି ତ ଆମର କିଛି ଫସଲ ନଷ୍ଟ ହବାର ନାହିଁ। ଆମର ଯେମିତି ହେଉଥିଲା ପାଣି ଫାଣି ଏବେ ପୁରା ସବୁ ଠିକ୍ ଅଛି ଫସଲ ହେଉଛି। କିନ୍ତୁ ଆମର ଏତିକି ଖାଲି ଧାନ ଚାଷ ହୁଏ ଆଉ ବିରି ଚାଷ ହୁଏ ଆମର ଆଉ କିଛି କିଛି ହୁଏ ନା ତମ ସେଠି ବହୁତୁ ଗୁଗ ଫୁଗ ହୋଉଛି। ମୁଁ କେବେ ବିି ଗଲେ ତମ ସେକରକୁ। ଯେଉ ମୁଗ ମାନେ କୋଳଥ ଚାଷ ହେଇଥିବେ। ଆପଣ କଲ୍ କରିବେ ମୁଁ ଯିବି ଟିକେ ଆଣିବି ଆପଣ ସେଠୁ କିଣିକି ଆଣିବି। ବିକା ହୋଉଚି ନା ଘରୋଇ ପାଇଁ ଖାଲି ହୋଉ?
ହୁଁ ବିକା ହୋଉଚି।
ଆଜ୍ଞ। ମୁଁ ଯିବି କେବେ ଆପଣଙ୍କୁ ସେଠି ଆପଣ ସେଠି ମତେ ଆପଣଙ୍କ ଗାଁକୁ ଗଲେ ହେ ଧର୍ମକୁ ଆମେ ଟିକେ ମତେ ଟିକେ କିଣେଇ ଦେେବେ ଆପଣ ଯେଉ କୋଳଥ। ମୋର ଦରକାର ଅଛି କିଛି ଆପଣ କିଣେଇଦେବେ?
ଠିକ୍ ଅଛି ବନ୍ଧୁ ମୁଁ କିଣେଇଦେବି ଆପଣଙ୍କୁ ଆପଣ ଜମା ବି ଚିନ୍ତା କରନ୍ତୁ ନେହିଁ ମୁଁ ଆପଣଙ୍କୁ କିଣେଇଦେବି।
ଆଜ୍ଞା ଆଜ୍ଞା। ଆଜ୍ଞା।
ଆପଣଙ୍କର କୋଳଥ ହଉ ମୁଗ୍
ମୁଁ ଯେତେବେଳେ ଯିବି କିଣିବାକୁ ଆପଣଙ୍କ ସେଠିକି ଆପଣଙ୍କୁ ଆଗେ କଲ କରିବି ଆପଣ ମତେ କିଣଦେବେ। ଆପଣ କଣ କରହୁଛ? ଠିକ ଅଛି ବନ୍ଧୁ ମୁଁ ଟିକେ ଯିବି ବନ୍ଧୁ ମାମା ଡାକିଲେଣି ମୁଁ ଗା ଗାଧେଇ ନେଇ ଏଇଯାକେ ଗାଧେଇବି ଟିକେ ବନ୍ଧୁ କଣକହୁଛନ୍ତି ମୁଁ ଗାଧେଇ ଖାଇକି ଆସିି ଆପଣଙ୍କୁ କଲ୍ କରିବି।
ଆଚ୍ଛା ବନ୍ଧୁ ଠିକ୍ ଅଛି ମୁଁ ରହିଲି। ଧନ୍ୟବାଦେ ବନ୍ଧୁ ଆଚ୍ଛା ରହିଲି। ଧନ୍ୟବାଦେ।